ଆଜ୍ଞା ନମ ଆଜ୍ଞା ନମସ୍କାର ଆଉ ଶୁଭରାତ ତ୍ରି।
ହଁ ହଁ ଶୁଭ ଶୁଭ ରାତ୍ରୀ।
ଆଉ କଣ କରୁଛନ୍ତି ଆପଣ ଏବେ।
ନାଇଁ ଏବେ ପଢୁଥିଲି ପଢି ସାରିକି ଆସିଲି। ତାପରେ ତ ଆପଣ କଲ୍ କଲେ ଆପଣଙ୍କ ସହ କଥା ହେଲେ।
ଆଜ୍ଞା ଆପଣ ଏବେ ପଡ୍ ହଁ ବହୁତ ଭଲ।
ଖିଆ ପିଆ କଣ ଥିଲା।
ଆଜ୍ଞା।
ଖିଆ ଖିଆ ପିଆ କଣ ହେଇଥିଲେ।
ଖିଆ ତ ଖର ଉଁ ଖରାବେଳେ ହେଇଥିଲା ଏମିତି ମାନେ ଶୁସ ସୁସ୍ଥ ଖାଦ୍ୟ ହେଇଥିଲା ଭାତ ଡାଲି ଶାଗ ଭଜା ଏସବୁ ପନିପରିବା।
ଓହୋ ଦେହ ପା କେ
ଆଜ୍ଞ ହଁ ହଁ ଭଲ ଅଛି। ଅଛି ଆଉ।
ଘର ସମସ୍ତେ।
ଘରେ ବି ବହୁତ ଭଲ ଅଛନ୍ତି। କିଛିଟା କୁହନ୍ତୁ ମାନେ ଆପଣ ବି କିଛିଟା ଜାଣିଥିବେ ଯୋଉ ଅପ୍ ଆପଣ ପଢୁଛନ୍ତି ନା ଛୁଆଙ୍କୁ ପଢଉଛନ୍ତି କିଛି କରୁଥିବେ।
ହଁ ମୁଁ ନିଜେ ପଢୁଛି ଛୁଆଙ୍କୁ ବି ପ
ଛୁଆଙ୍କୁ କୋଉ ବାବଦରେ କୋଉ ବାବଦରେ ରେ ମାନେ ମାତୃଭାଷା ଗୋଟେ ଯେମ ଶବ ସବୁଠୁ ଭଲ ମାତୃଭାଷା।
ହଁ ମାନେ ଛୁଆଙ୍କୁ ପଢଉଛି ମୁଁ କେବଳ ମାତୃଭାଷା ହିଁ ବ୍ୟବହାର କରିକି କାରଣ ମାତୃଭାଷା କଥଟା ନାହିଁ ଆମର ଓଡ଼ିଆ କବି କହିଛନ୍ତି। ମାତୃଭାଷା ମାତୃଭୂମି ମମତା ଜାହୃଦୟେ ବହି ନାହିଁ। ତାକୁ ଯଦି ଜ୍ଞାନୀ ଗଣରେ ଗଣିବେ ଅଜ୍ଞାନ ରହିବେ କାହିଁକି। ଆଉ ପ୍ରଥମରେ ତ କହିବାକୁ ଗଲେ ମାତୃଭାଷା। ଆ ଆମ ଓଡିଶାରେ ପ୍ରଚଳିତ ଆମେ ମାତୃଭାଷା। ତାକୁ ଯଦି ପ୍ରଥମେରୁ। ବ୍ୟବହାର। କରିବା ତାହେଲେ ମାତୃଭାଷାଟେ ଉଁ। ଉନ୍ନତର ହେଇପାରିବ ଯାହାଫଳରେ କି ଏ ଆଜିକାଲିକା ଓଡ଼ିଶା ସାରା ବି ପିଲାମାନଙ୍କୁ ମାତୃଭାଷାରେ ଆଗେ ଶିକ୍ଷା ଦିଆହେଉଛି।
ଆଜ୍ଞା।
ଆଉ ମୁଁ ପଢ଼ଉଛି ଯେହେତୁ ଆଉ ପିଲାମାନଙ୍କୁ ପ୍ରଥମେ ମାତୃଭାଷା କିପରି ଭାବରେ ଉନ୍ନତର ହେବ ସେ ବିଷୟରେ ତଥ୍ୟ ଦେଉଛି ତାପରେ ମୁଁ ବି ନିଜେ ମାତୃଭାଷାକୁ ପଢ଼ିକି ଉନ୍ନତର କରିବାକୁ ଚେଷ୍ଟ
ହଁ ବହୁତ ବଢ଼ିଆ। ଆଉ କୁହନ୍ତୁ। ଆଉ କଣ ଜାଣିଛନ୍ତି?
ଆ ଏଇ ସବୁ ବିଷୟରେ ଛୁଆଙ୍କୁ ପଢେଇବା ସହିତ ବି ମୁଁ ସାଧାରଣ ଜ୍ଞାନ ଶିଖାଏ। ସମାଜରେ କେମିତି ରହିବାକୁ ହବ ସମାଜରେ କେମିତି ବଞ୍ଚିବାକୁ ହବ, ଆଉ ସମାଜରେ କେମିତି ଚଳିବାକୁ ହେବ। ହଁ ସେ ସବୁ ବିଷୟରେ ବି ଜ୍ଞାନ ଦିଏ। କେବଳ ପାଠ ପଢ଼ା ନୁହଁ ପାଠ ପଢ଼ା ସହିତ ବି ମୁଁ ସାଧାରଣ ଜ୍ଞାନ ଦିଏ। ହ
ଆଜ୍ଞା ତ ଭଲ କରନ୍ତି ଆପଣ ଆଜ୍ଞା।
ପିଲାଙ୍କୁ ଶିକ୍ଷା ଦେବା ସହିତ ମୋର ବି କିଛିଟା ଉନ ମାନେ ଉନ୍ନତର ହୁଏ।
ଆଜ୍ଞା ପିଲାମାନଙ୍କୁ ଶିକ୍ଷା ଦେବା ସହିତ ବି ଆପଣ ଆପଣଙ୍କର ବି କିଛିଟା ଶିକ୍ଷା ଆପଣ ବି ପାଇଯାଆନ୍ତି।
ହୁଁ ହୁଁ ହ ମୁଁ ତ କହିବି। ପିଲାଙ୍କୁ ପଢ଼େଇବା ସହିତ ଶିକ୍ଷା ଦେବା ସହିତ ମୋର ବି କେତେ ଉନ୍ନତ ରହିଛି।
ଆଜ୍ଞା ଆଜ୍ଞା ଆଜ୍ଞା। ତା ଆଉ ସମାଜରେ ସବୁ କଣ ସବୁ ଭଲ କଣ କଲେ ଭଲ ହବ ଏଇଟା ଜାଣିଛନ୍ତି। କୁହନ୍ତୁ ସମାଜ ଏମିତି ସମାଜ ସେବା କଣ କରନ୍ତି, କେମିତି ଟିକେ କୁହନ୍ତୁ ବର୍ଣ୍ଣନା କରନ୍ତୁ।
ନହିଁ ସମାଜରେ ବଞ୍ଚି ରହିବାକୁ ହେଲେ, ପ୍ରଥମେତଃ ନିଜ ମାନେ ଆମ ଦେଖ ଆମେ ପ୍ରଥମେ ସମାଜରେ ବଞ୍ଚି ରହିବାକୁ ହେଲେ ଆମେ ପ୍ରଥମେ ସମାଜ ଠାରୁ କିଛି ଶିଖିଥାଉ ଯାହାକି ଆମର ମାନେ ଗୋଟେ ପିଲାଟା ଯେତେବେଳେ ଛୋଟ ଥାଏ ଯାହା ଶିଶୁ ଅବସ୍ଥାରେ ଥାଏ ସେ ପ୍ରଥମେ ତା ଘରର ପରିବାର ଲୋକଙ୍କଠାରୁ ପ୍ରଥମେ ଶିକ୍ଷା ଆହରଣ କରିଥାଏ। ଯାହାକି ସେ ଘରର ପରିବାରର ରୀତିନୀତି ସବୁ ଦେଖିକି ସବୁ କିିଛି ଶିଖିଥାଏ ଯା ଯାହାଫଳରେ କି ପରିବାର ଯାହା କରିଥାଏ ସେ ସେଇଟାକୁ ଦେଖିକି ସିଏ ବି ନିଜେ କରିଏ ସେ ପ୍ରଥମେ ତ ଆହିଲ ଗୋଟେ ଶିଶୁ ଯେତେବେଳେ ସମାଜରେ ବଞ୍ଚିବ ସେ ସମାଜଠାରୁ ହିଁ ଶିକ୍ଷା ଲାଭ କରିବ ପ୍ରଥମେ ତ ସମାଜ ସମାଜରେ ସବୁ ଘଟୁଛି ସେ ସେଇଟାକୁ ପ୍ରଦର୍ଶନ କରିବ। ପ୍ରଦୂଷଣ କଲା ପରେ ସେ ସେଇଟାକୁ ମଧ୍ୟ କାର୍ଯ୍ୟ ରୂପେ ସମ୍ପାଦିତ କରିବ ଯାହାଫଳରେ କି ସମାଜ ରେ ଯାହା ସବୁ ସମାଜରେ ଭଲ ନୀତି ତ ଘଟିଲା, ତା ହେଲେ ସମ ଗୋଟେ ଶିଶୁ ସମାଜ ରରୁ ଭଲ ନୀତି ଶିକ୍ଷା କ୍ଷା ଲାଭ କରିବ ଯଦି ସମାଜରେ ଖରାପ ଘଟିଲା ତାହେଲେ ଗୋଟେ ଶିଶୁ ସମାଜ ରେ
ସେମାନେ ଶିକ୍ଷା ଖରାପ ଶିକ୍ଷା ବି କରିପାରିବ
କରିପାରିବ ତେଣୁ ସମାଜ ଉପରେ ରହିଲା ସମାଜରୁ ଯଦି ସବୁ କିିଛି ଭଲ ତଥ୍ୟ ମିଳିବ ତା ହେଲେ ଗୋଟେ ସୁଶୁଟେଇ ଯେତେବେଳେ ସମାଜରୁ ସବୁକିଛି ଶିଖିପାରିବ, ଆଉ ଆଉ ବାକି ରହିଲା ନିଜର ନିଜ ଉପରେ ବି ନିର୍ଭର ରହିବା ଦରକାର ତା ଛଡ଼ା ସମାଜରେ ବଞ୍ଚି ରହିବାକୁ ହେଲେ ନିଜକୁ ନିଜକୁ ବି ଭଲ କାମ କରିବା କୁ ପଡିବ
ହଁ ଏଇଟା ତ ଠିକ କଥା ନା ଆମେ ବି ନିଜେ କିଛି ଶିଖିବା ଛୁଆଙ୍କୁ ବି ଶିଖେଇବା ସମାଜକୁ ବି ଶିଖେଇବା ଏଇଟା କଲେ ତ ସବୁଠୁ ବହୁତ ଭଲ ଭଲ
ତାଛଡା ଆଜି କାଲିକା ଦୁନ ହଁ କୁହନ୍ତୁ ଆଜି କାଲିକା ଦୁନିଆରେ ତ ଅ ମାନେ ଅ ବାଳିକା ମାନଙ୍କୁ ଅଧିକ ଇଏ ଦିଆଯାଉନି କି ତି ମାନେ ସତ ଶିକ୍ଷା ଯହା ଆ ନାଇଁ ଆ ଆଗ ଆଗ ଦୁନିଆ କଥା ମୁଁ କହୁଛି ଥିଲେ ଆଗେ ଆଗେ ସେତେବେଳେ କଣ ବାଳିକା ମାନଙ୍କୁ ଶିକ୍ଷା ଦିଆଉନଥିଲା କେବଳ ବାଳକ ମାନେ ଶିକ୍ଷା ଶିଖିବେ କିନ୍ତୁ ଏବେ କଣ ବାଳିକା ମାନଙ୍କୁ ମ ଶିକ୍ଷା ପ୍ର ପ୍ରଧାନ କରାଯାଉଚି ତାପରେ ବି ବାଳିକା ମାନେ ସୁରକ୍ଷିତ ରହୁନାହାନ୍ତି ସମାଜରେ ଏହେଁ ତାଙ୍କୁ ଏପର୍ଯ୍ୟନ୍ତ ଭଲ ଭାବରେ ଠିକ ଭାବରେ ସ ସ୍ଵାଧୀନତା ମିଳିନାହିଁ କି ସମାନତା ବି ମିଳିନି।
ହଁ ଆଜ୍ଞା ଏ ତ ଠିକ କଥା ନା କିନ୍ତୁ ତାକୁ କଣ କରାଯିବ ବାଳିକା କିନ୍ତୁ ଗୋଟେ ବାଳିକାକୁ ଶିକ୍ଷା ଦବାକୁ ହେଲେ ତାକୁ ଫେର କଣ କରାଯିବ ଆମେ ଦୁନିଆକୁ କଣ ଶିଖିବା ଯେ ଦୁନିଆରେ ବାଳିକା ମାନଙ୍କର ଉଚ୍ଚତା ମାନେ କେତେ ଅଛି?
ନାଇଁ ମୋ କହିବା କଥା କି ଏଁ ମୋ ଜାଣିବା ଅନୁସାରେ ମୁଁ ଯେତିକି ପଢ଼ିଛି ବା ଯେତିକି ଅଧ୍ୟୟନ କରିଛି ବହିରୁ ମାନେ ଗୋଟେ ସମାଜରେ ବଞ୍ଚି ରହିବା ପାଇଁ ପୁଅକୁ ଯେତିକି ଅଧିକାର ମିଳୁଛି ସମାନତା ମିଳୁଛି ଗୋଟେ ଝିଅକୁ ବି ସେତିକି ଅଧିକାର ସମାନ ତା ମିଳିିବା ଦର କାର ଏବେ ବି ମିଳୁଛି ଗୋଟେ ପୁଅକୁ ଗୋଟେ ପୁଅକୁ ଯେ ଯେତିକି ସମ୍ମାନ ମିଳୁଛି ଅଧିକାର ମିଳୁଛି ଗୋଟେ ଝିଅକୁ ବି ସେତିକି ମିଳୁଛି। କିନ୍ତୁ ତଥାପି ବି ଏବେ ବି ଅ ମାନେ ଝିଅ କିଛି ଲୋକ ଅଛନ୍ତି ମାନେ ଝିଅମାନେ ବି ସଂନ୍ଧ୍ୟା ଛଅଟାରେ କିମ୍ବା ରା ସକାଳ ଛଅଟା ରେ ବି ବାହାରିବାକୁ ଡରୁଛନ୍
ଡରୁଛନ୍ତି ଆଜ୍ଞା
ଆଉ ତ ସେଇଟା ଅ ସମାଜ ପାଇଁ ଘଟୁଛି ନା ସମାଜରେ ଏଇଟା ଯୋଉ ଏଇ ସବୁ ନୀତି ଟା ଘଟୁଛି ସେଇଟା ସମାଜ ପାଇଁ ଖରାପ ନା ଭଲ ଖରାପ ରହିଲା ଆଉ। ତେଣୁ ସେଇ ସମାଜରେ ସବ ମାନେ ଭଲ କାମଟା କଲେ ସବୁକିଛି ଭଲ ହେବ। ଖରାପ କାମଟା କରିବା ତାହେଲେ ଖରାପ ହବ। ଏଇ ସିଏ ମାନେ ଅଁ କୁ ଧର ଏଇ ଏଇ ମୁଁ କହୁଛି ଧର ଆମ ଗାଁରେ ଏଇଟା ଘଟିଲା ତ ଅନ୍ୟ ଗାଁରେ ବି ସେଇଟା ଘଟିପାରେ କାରଣ ସମାଜ ଆଜିକାଲିକା ସମାଜ ଦେଖାଣିଆ ସମାଜ
ଆଜ୍ଞା ଆଜ୍ଞା।
ଦେଖି ଶିଖିକି ସବୁ କିଛି କରାଯାଇଥାଏ।
ଆଜ୍ଞା। ଆଉ ରଜରେ ସବୁ କଣ ପିଠା ସବୁ କଣ ଘରେ?
ହଁ ରଜରେ। ରଜ ତ କହିବାକୁ ଗଲେ ଆମର ପାରମ୍ପରିକ ପର୍ବ। ଆଉ ତିନି ଦିନି ପାଳନ କରାଯାଏ କୋଉଠି ଚାରି ଦିନ ପାଳନ କରାଯାଏ ଆମର। ତ ସେମତି ରଜ ରେ ନୂଆ ପୋଷାକ ଏମିତି ହେଇ ଥିଲା ପିଠାପଣା ବି ହେଇଥିଲା ପୋଡ ପିଠା ଏମିତି କେତେ ପ୍ରକାର ପିଠା ହେଇ ଥିଲା ଆଉ ଗାଁ ରେ ବି ଉତ୍ସବ ପାଳନ କରୁଥିଲେ ରଜକୁ ନେଇକି। ଆଉ ଆପଣ ଏଇୟ ରେ ହ
ଆମ ଗାଁରେ ବି ରଜ ଉତ୍ସବ ହେଉଥିଲା ପାଳନର ମାନେ ଛୋଟ ପିଲା ରଜରେ ବହୁତ ଖୁସିରେ ମାନେ ନୂଆ ଡ୍ରେସ୍ ପୋଷାକ ପିନ୍ଧିକି ଖୁସିରେ ପିଠା ପୋଡ଼ପିଠା ଖାଇକି ରଜ ରେ ଦୋଳି ଖେଳିକି ବହୁତ ଖୁସି ମନଉଥିଲେ
ହ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ଅଛି ତ
ଆଜ୍ଞା ଆଜ୍ଞା।
ହ ହ
ଆମର ଅଛିଆ ତାପରେ ପିଲାମାନଙ୍କୁ ଙ୍କ ବି ସ୍ୱାସ୍ଥ୍ୟ ଠିକ୍ ଅଛି ତାପରେ ଆପଣଙ୍କ କଥା କୁହନ୍ତୁ ଆପଣଙ୍କ ଘରେ ସବୁ ପରିବାରରେ ସବୁ ସ୍ୱାସ୍ଥ୍ୟ ଠିକ୍ ଠାକ୍ ଅଛି।
ହଁ ଆମର ସବୁ ସ୍ଵାସ୍ଥ୍ୟ ଠିକ ଠାକ୍ ଅଛି। ଆମର ଆମ ଗ୍ରାମରେ ଗୋଟେ ଅସୁବିଧା ଅଛି ଯାହାକି ଆମ ଗ୍ରାମଠାରୁ ଆମ ମେଡ଼ିକାଲ ରହିଯାଉଛି ଦୂରରେ ଯାହା ଫଳରେ କି ଲୋକମାନଙ୍କର କିଛି ସାସ୍ଥ ଖ ସୁବିଧା ଟିକେ ଠିକ ଭାବ ନାହିଁ ଦୂର ରହିଛି। ଯାଉଛି ତେଣୁ ଆମେ ବି ଆମ ସରକାର ଶକାରଙ୍କୁ କହିକି ଆମ ସରପଞ୍ଚଙ୍କୁ କହିକି ଆଉ ସେ ସୁବିଧାଟା କରିବୁ ବୋଲିକି ଭାବିଛୁ ଆମେ ଦରଖାସ୍ତ କରରିକା ଲେଖିକି ଦେଇଛୁ ଗ୍ରାମର ଲୋକ ଗୁଡ଼ିକୁ ଲୋକମାନେ ସମସ୍ତେ ମିଶିକି ଦରଖା ଗ ଦେଇଛି ଆମ ସରକାର ଆମ ସରପଞ୍ଚଙ୍କୁ ସେ କହିଛନ୍ତି ହଉ ଠିକ୍ ଅଛି ତା ଆମ ଗ୍ରାମ ଅନ କଟତର ସ୍ଥାନରେ ଗୋଟେ
ଚିକେନ୍ ହଁ ଆେ
ହ ଆମର ଏଇ ଅସୁବିଧା ଟା ଟିକେ ରହିଯାଉଛି ଗାଁ ରେ ମୋର ମୋର ତ ସେମିତି କିଛି ଅୁଧା ସୁବିଧା ରହୁନି ଏଇ ଆମ ଗାଁରେ ଏଇ ଗୋଟିଏ ବୋଲି ଅସୁବିଧା ରହିଯାଉଛି,
ଆଉ ଆପଣଙ୍କ ଗ୍ରାମରେମତି ଏତି ବର୍ଷା ହେଲେ ଆପଣଙ୍କ ଗ୍ରାମର ରାସ୍ତାଘାଟ ଭିତରେ ସବ ଭଲ ଠିକ
ନାଇଁ ରାସ୍ତାଘାଟ ବି ଏମିତି ରହିଯାଇଛି ପ୍ରାୟ କେତେ ଗୁଡିକ ରାସ୍ତା ହେଇନାଇଁ ଠିକ୍ ଭାବରେ ଯାହାଫଳରେ ଲୋକ ହଇରାଣ ହେଉଛନ୍ତି ବର୍ଷା ଋତୁ ଆସିଲେ ତା ମାନେ ତାଙ୍କୁ ପରିବହନ କରିଆକୁ କଷ୍ଟ ସାଧ୍ୟ ହଉଛି ପାଣି କେ ଜୋରେ ଆଉ ଆଉ ଗୋଟେ କଥା ରହିଲା ସରକାର ବି ସେଗୁରା ବୁଝିବା ଦର କାର ମାନେ ଆଜିକାଲିକା ଦୁନିଆରେ ତ କୁଜି ନେତା ବହୁତ କିଛି ହିଁ ରହିଛନ୍ତି ଯାହାଫଳରେ କି ଆମର ୱାର୍ଡ଼ ମେମ୍ବର ହେଉ କିମ୍ବା ସରପଞ୍ଚ ହଉ ଏସବୁ ସବୁ ଗାଁ ଗାଁ ବୁଲିକି ସବୁ କିିଛି ତଥ୍ୟ ସଂଗ୍ରହ କରିବା ଦରକାର କୋଉଠି କାହାର ଅସୁବିଧା ରହିଲା କୋଉଠି କେମତି ରାସ୍ତା ନିର୍ମାଣ କରିଆ କରାଯିବ କୋଉଠି କେତିକି କେତିକି ହଁ କେତିକିରେ କାମ କରାଯିବ ସେଇଟା ବି ବୁଝିବା ଦରକାର ଆଉ ଏମିତି କଲେ ସରକାର ଉନ୍ନତର ହବ ବି ଲୋକମାନଙ୍କର ସୁବିଧା ସବୁ କିଛି ଠିକ୍ ଭାବରେ ହବ।
ଆଜ୍ଞା ଆଉ କଣ ଫସଲ ଫସଲ ଏଇ ଏବେ ଯେମତି ବୃଦ୍ଧି ପାଇଲାଣି ଯେ ଲୋକ ସଂଖ୍ୟା ଯେ ଯେନ୍ତି ମାନେ ଗଛ ବୃଚ୍ଛ ସବୁ କାଟି କୁଟିକି ପକଉଛନ୍ତି ଆ ବିଷୟରେ କିଛି କହିପାରିବେ।
ହୁଁ ହୁଁ ହୁଁ ପ୍ରଥମତଃ ରହିଲା ଆମେ ମଣିଷ ବଞ୍ଚି ରହିବା ପାଇଁ ଆଗେ ତାର ଅମ୍ଳଜାନ ଟା ନିହାତି ଆବଶ୍ୟକ ଅମ୍ଳଜାନ ନଥିଲେ ମଣିଷ କେବେ ବଞ୍ଚିପାରିବ ନାହିଁ ଆମେ ଯେତେବେଳେ ଶ୍ୱାସକ୍ରିୟା କରିଥାଉ ଶ୍ୱାସକ୍ରିୟାରେ ଆମେ ଅମ୍ଳଜାନ ଗ୍ରହଣ କରିଥାଉ ଯାହାକି ଆମକୁ ସେ ଅମ୍ଳଜାନଟା ବୃକ୍ଷଲତାଙ୍କ ଠାରୁ ମିଳେ ଆମେ ଯଦି ବୃକ୍ଷ କ୍ଷ ଲତାକୁ କାଟିଦେବା ଆମର ଅମ୍ଳଜାନ ଦେକୁ କଷ୍ଟସାଧ୍ୟ ହେବ ଯାହାଫଳରେ କି ଆମ ବୃକ୍ଷଲତା କାଟିଦେଲେ ଆମର ପରିବହନ ଆମର ଯୋଉ ଗାଡ଼ି ଗାଡ଼ି ଫାଡ଼ି ଚାଲୁଛି ସେଥିରେ ତା ଦ୍ଵାରା କଣ ବାୟୁ ବାହାରିକି ପ୍ରଦୂଷଣ ହେଉଛି ପ୍ରଦୂଷଣ ହେବା ଦ୍ୱାରା ଆମର ଯଦି ବୃକ୍ଷଲତା ନ ରହିବ ସେ ପ୍ରଦୂଷଣକୁ ସିଏ ଆୟତନ କରିପାରିବନି ଆ ତନ କରିବା ଫଳରେ ଆମର ଶ୍ୱାସକ୍ରିୟା କରିବାକୁ କଷ୍ଟସାଧ୍ୟ ହେବ ତେଣୁ ଆମେ ବି ମଧ୍ୟ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ। ବୃକ୍ଷ ବୃକ୍ଷରୋପଣ ଦ୍ଵାରା ବୃକ୍ଷରୋପଣ ଦ୍ଵାରା କେବଳ ଆମର ଶ୍ଵାସକ୍ର୍ରିୟାରେ ସୁବିଧା ହବନି ବୃକ୍ଷରୋପଣ କରିବା ଦ୍ଵାରା ଆମର ବର୍ଷା ବି ହୋଇପାରେ ଯାହାଫଳରେ କି ଗୋଟେ ଚା ମାନେ ତମେ ତ ଦେଖୁଥିବ ଆଜିକାଲିକା ମାନେ ସମୟରେ ମାନେ ଗୋଟେ ଚାଷୀ ଯଦି ଚାଷ କାର୍ଯ୍ୟ କରିଆକୁ ଚାହୁଁଛି ତାର ପାଣିର ନିହାତି ଆବଶ୍ୟକ ରହୁଛି ଆମେ ଯଦି ବୃକ୍ଷରୋପଣ କରିବା ତାହେଲେ ଆମ ବର୍ଷାର ବର୍ଷା ହେବାର ବହୁତ ସମ୍ଭାବନା ଥାଏ ଆଉ ଆମର ବି ଉ ଉନ୍ନତି ହୋଇଥାଏ। ଆମେ ହଉଛି ଅ ମାନେ ବୃ କ୍ଷକୁ କାଟିବା ଆମ ଆବ ଆବଶ୍ୟକତା ଅନୁସାରେ କାଟିବା କାରଣ ବୃ ବୃକ୍ଷ ନ କାଟିଲେ ଆମେ ହଉଛି ଆମ ଘ ମାନେ ବୃକ୍ଷରୁ ଆମ ବହୁତ ଉପକାରୀ ମିଳୁଛି ଆମେ ଘର କରୁଚେ କ୍ଷରୁ କା ମାନେ କା ହାଣିକି ଜାଳେଣି କାର୍ଯ୍ୟରେ ଲଗଉଚେ ଏମିତି ଔଷଧୀୟ ଗଛ ବି କିଛି ଅ ଛି ଯାହାଫଳରେ ଆମର କିଛି ରୋଗ ଯି ଆମେ ତାକୁ ବ୍ୟବହାର କରିୁ ସେ ଆଉ ବୃକ୍ଷ ଆମେ ଯେତିକି ମାନେ ନଷ୍ଟ କରୁଛେ ସେତିକି ରୋପଣ କରିବା ବି ଦରକାର
ଆଜ୍ଞା ଆଜ୍ଞା ବୃକ୍ଷରେ ହ ଔଷଧୀୟ ଯେତିକି ଔଷଧୀୟ ବୃକ୍ଷ ଅଛି ଯେ ଔଷଧ ମନୁଷ୍ୟ ବି ଏଇ ଦେହପାରେ ସେତ ବି ଲଗାଯାଏ କାର୍ଯ୍ୟ କରାଯାଏ ସେ ଔଷଧୀୟ ବୃକ୍ଷ ଆଉ ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ହେଇକି ଆମକୁ ବି ଖୁସି ଲାଗିଲା ବହୁତ ଖୁସି ଶିକ୍ଷା ବି ପାଇଲୁ ବହୁତ ଶିକ୍ଷା ଆପଣଙ୍କ ଠାରୁ ପାଇଲୁ ଯେ କେମିତି ମାନେ ନାରୀ ମାନଙ୍କୁ ଯୋଉ ଇଏ ସମ୍ମାନ କରାଯିବ ଆଉ ବୃକ୍ଷ ବିଷୟରେ ବି କିଛି କିଛି ଆମେ ଜୀବ ଜଗତ ବିଷୟରେ ବହୁତ କିଛି ଶିଖିବା ପାଇଲୁ
ଆଜ୍ଞା
କଥା ହେଇକି ଆମେ ନିଜକୁ ଧନ୍ୟ ମନେ କଲୁ ତାପରେ ମୁଁ ଆଶା କରୁଛି ଜି ଯେ ଆପଣ ଏମିତି ବି ସମୟ ପାଇଲେ ଆମ ସାଙ୍ଗରେ କଥା ହେଇ ପାରିବେ ହଉ ରଖ ରଖୁଛି ନମସ୍କାର
ମୁଁ କହିଲି ତମର ଆସିଲା କି ଯୋଉ କନ ଇନ ପ୍ରୋଗ୍ରେସ୍